ହ୍ୟାଲୋ।
ହ୍ୟାଲୋ।
ହଁ କଣ ଖବର କୁହ? ଘାସଡ଼ା ଗାମା କୋଉ ଯାଏ ଗଲା?
ଶୁଣୁନ? ସେଇଠି ସେଇଠୁ ସେଇଠୁ କଣ ହେଇଛି ଯାଣିଛନ୍ତି? ସି ସେ ଯେମିତି ମାନେ ଭାରତ ମାନେ ଭାରତୁ ଯୋଉ ଜାହାଜ ଟା ଯୋଉ କିଣିଲା ହେଲା। ସେଥିରେ ସବୁ ମାଲ ମାଲ ସବୁ ଖୁନ୍ଦି ପକେଇଲା ବୁଝିପାରୁଛ?
ଆରେ ଏଇ ମସଲା ଭାଜି।
ମସଲା ଖୁନ୍ଦିଲା, ଟେକ୍ସଟାଇଲ ଖୁନ୍ଦିଲା, ଯାହା ଯାହା ସବୁ ଦେଖିଲା ୟୁନିକ୍ ଜିନିଷ। ସାମ ସମ୍ ମାନେ ସବୁ ଖୁନ୍ଦି ପକେଇିଲା ସବୁ। ଅଧ୍ ଅଧ୍ ଅଧିକା ହଉଛି ମସଲା ବୁଝିପାରୁଛ କେବଳ ମସଲା ଟା ଅଧିକା।
ଯାହା ଦି ଯାହା ସବୁ ତ ମୁଁ ଭାବୁଛି ଦି ଜାଜ ଯୋଉ ଆଣି ଚାରିଟା ଜାଜ ଆଣିଥିଲା ଦିଟା ଜାଜ ପୁରା ମସଲା ଭର୍ତ୍ତି କରିଦେଇଛି।
ଚାଟା ଜାହାଜରେ ମସଲା ହେଲା। ହଁ ଏମୁଣ୍ଡୁ ସେମୁଣ୍ଡୁ ସବୁ ଗୋଲମରିଚ ଡାଲଚିନି ତାପରେ ସେଇଠୁ ଆମର ଯୋଉ ଯାବିତ୍ରୀ ବି ମାନେ ବିରିୟାନୀ ଯେତେ ସବୁ ମି ମିକ୍ସ ମସଲା ଯୋଉ ବିରିୟାନୀରେ ହେଲା ଏ ସବୁ ମାନେ ମାନେ ସେ ମାନେ ସେ ସବୁ ଯାକ ସବୁ ତିଆରି ସେ ସେମାନେେ ସବୁ ଯାକ ନେଇଗଲା। ବୁଝିପାରୁଛ?
ଓହୋ। ଲଙ୍କା?
ହଁ ଶୁଖିଲା ଲଙ୍କା ପା ସବୁ ମୁ ରସ୍ ପା ରସ୍ ସ୍ପାଇସେସ୍। ରଷ୍ଟ ସ୍ପାଇସେସ ମାନେ ଆମ ଗୋଟା ମସଲା। ବୁଝିପାରିଲ ତାକୁ କୁହନ୍ତି ଓଡିଆରେ ଗୋଟା ମସଲା।
ଗୋଟା ମାସଲା ସବୁରା ନେଇକି ପଳେଇଲା।
ଗୋଟା ମସଲା ପ୍ରାୟ ଯେତ ଯେତିକି ଜାଗା ହବ ତଥାପି ସେ ଭାରତରୁ କଣ ଏ ଖାଲି ହେଇନଥାଏ।
ହଁ।
ଭାରତର କେ କେରଳର ମସଲା ବଜାରରୁୁ ଭାସକୋଡାଗାମା ଯେ ତିକି ନେଲା ଗୋଟେ ପରସେଣ୍ଟ ବି ଖାଲି ସର ସରି ନଥିଲା।
ମାନେ ଭାରତ ରେ ସରି ନଥିଲା।
ଭାରତ ପାଖରେ ଏତେ ମସଲା ଥିଲା ଏତେ ଏତେ ସାମାନ ସବୁ ହଉଥିଲା ଏତେ ବେପାର କରୁଥିଲା ଭାରତ। ସେଇଠୁ ଆଉ ଭାରତ ପାଖରେ ପ୍ରଚୁର ପରିମାଣରେ ଗୋଲ୍ଡ କଏନ ଆସିକି ଜମା ହେଲା ବୁଝିପାରୁଚ?
ରାଜା ମୁଣ୍ଡ ଖରାପ ଆଉ। ନା?
ରାଜା ମୁଣ୍ଡ ଖରାପ ରା ରାଜା ସେଇଠୁ ତାଙ୍କୁ ଭବ୍ୟ ସ୍ୱାଗତ କରୁଥିଲା ବୁଝିପାରୁଚ ଭା ରାଜା। ମାନେ ଯୋଉ କା କୁ? ଭାସ୍କଡ଼ାଗାମା କୁ। ଆଉ ଭାସ୍କଡ଼ାଗାମା କୁ କେମାନେ ସେମିତି ସ୍ଵାଗତ କରୁନଥିଲା ସେ ଯେତେବେଳେ ଆସିଥିଲା ଏଠି ପହଞ୍ଚିଲା ତା ସାର୍ଟ ପ୍ୟାଣ୍ଟ ସବୁ ଚିରି ଚାରି ଯାଇଥିଲା। ବୁଝିପାରୁଚ। ତା ସାର୍ଟ ସୁନା ଆସିଲୁ ଆସିଥିଲା କୋଉ ଉଦେଶରେ ବୁଝିପାରୁଛ ସେଇ ଯୋଉଠି ଯୋଉଠି ମସଲା ସେଠୁ ନେଲା ସବୁ ଖୁନ୍ଦିଲା
ହୁଁ।
ଜାହଜ ଭି ମାନେ ଜାହାଜ ଖୁନ୍ଦା ହେଇଗଲା ମସଲା ରେ ବୁଝିପାରୁଚ ସେଇଠୁ ତାପରେ ସେଇଠୁ ଆଉ ଖୁନ୍ଦା ହେଇ ସାରିଲା ପରେ ଭାରତ ସେ ସେଇଠୁ ଭାସ୍କଡାଗାମା କଣ କଲା ନା ଭାରତ ବୁଲିଲା ଭାରତ ବୁଲା କୋଉଠି ସୁନା ଅଳଙ୍କାର ଯୋଉ ରାଜା ରା ଆଉ ଦେଖିଲା ଉ ମ କେରଳର ରାଜା ବୁଝିପାରୁଚ।
ଉଁ।
ହେଲା ଗୋଡଠୁ ମୁଣ୍ଡ ପର୍ଯ୍ୟନ୍ତ ଖାଲି ସୁନାରେ ସିଏ ସୁନା ପୋଷାକରେ ଖାଲି ମାନେ ଏମୁଣ୍ଡୁ ସେ ମୁମୁଣ୍ଡୁ ଖାଲି ସୁନା ବୁଝିପାରୁଚ।
ସୁନାର ପୁରା ଆର ଘଡି ମଡି
ମୁକୁଟ ସୁନା ଜୋତା ହେଲା ଗୋଡରୁ ମୁଣ୍ଡ ଯାଏ ପା ସୁନାର ଜୋତା ପିନ୍ଧି ଥିଲା ହଁ ଆରେ ଭାରତରେ ପା ସେଇଭଳିଆ ସୁନା ଥିଲା। ଲେବର ମାନ
ଥିଲା ମୁ ସୁନା ତ ପୁରା ଅଲଗା ପ୍ରକାର ଥିଲା ସେଇଥିପାଇଁ ତ ଆମ ଦେଶକୁୁ କଣ କହାହୋଉଥିଲା ସୁନାର ଚଢେଇ।
ସୁନାର ଚଢେଇ ବୁଝିପାରୁଚ।
ଆଉ ସେମାନେ କଣ ଆଣିକି ଆମକୁ ସୁନା ଦେଖଉଥିଲେ ଆମେ ତାଙ୍କୁ ପା ସୁନାରେ ପୋତି ଦେଇଥାନ୍ତୁ।
ପୋତି ସେ ମାନେ ସୁନା ଟା କେମିତି ହେଲା ଜାଣିଚ ଟି?
କେନ୍ତି ଦେଲା?
ଶୁଣୁ ଶୁଣୁ ଶୁଣ ଶୁଣୁ ଶୁଣନ ଏଟା କେମିତି ହେଲା ଆମର ଯୋଉ ଆମର ଯୋଉ ଚାଣକ୍ୟ ଜଣ ଜଣ ଜଣେ ଥିଲା
ଚାଣକ୍ୟ ହଁ ହଁ ହଁ ଗୁରୁ ଗୁରୁ ଚାଣକ୍ୟ।
ଗୁରୁ ଚାଣକ୍ୟର ଶିଷ୍ୟ ଥିଲେ ଚନ୍ଦ୍ରଗୁପ୍ତ ମୌର୍ୟା।
ଚନ୍ଦ୍ରଗୁପ୍ତ ବୋର୍ୟ ହଁ ହଁ ହଁ।
ଚ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଯୋଉ ଥିଲେ ସେ ତାକୁ ପୁରା ଟ୍ରେନିଂ ଦେଇଥିଲେ। ବୁଝିପାରୁଚ? ମାନେ ଟ୍ରେନିଂ ଦେଇଥିଲା କଣ ମାନେ ବେପାର ଆଉ ବାଣିଜ୍ୟ ଉପରେ।
ହଁ।
ହେଲା ଚା ଆଉ ବେପାର ବାଣିଜ୍ୟ ମାନେ ମାନେ ମାନେ କଣ ମାନେ ଏ ଯୋଉ ମାନେ ଆମ
ଚାଣକ୍ୟ ନା?
ଆଉ ଚାଣକ୍ୟ ହଉଛି ମେନ ମାନେ ସେଥିପାଇଁ କ କହନ୍ତିନି ତାର ସଲା ବୁଦ୍ଧି ପୁରା ଚାଣକ୍ୟ ବୁଦ୍ଧି ତାର ପୁରା। ମାନେ ମାନେ ହଁ କଥାରେ କୁହନ୍ତିନି ସେ ମାନେ ମାନେ ସେଇଠୁ କଣ ହେଲା କହିଲ? ସିଏ ସେଇଠୁ ମାନେ ଚନ୍ଦ୍ରଗୁପ୍ତ ମୋରିଆ ସେଠୁ କହିଲା, କହିଲା ଭାରତ ଯାହା ସାଙ୍ଗରେ ବେପାର କରିବ ହେଲା କେବଳ ସ୍ ଟୁନାରେ ବେପାର କରିବ ଗୋଲଡ ସହ ବେପାର କରିବ। ଆଉ କୌଣସି କିଛି ଚାନ୍ଦି ସେ ଷ୍ଟିଲ୍ ଫିଲ୍ କିଛି ଚଳିବନି। ସୁନା ମାନେ କେବଳ ଗୋଲଡ କଏନ ଦିଅ ଜିନିଷ ନିଅ।
ଆ
ମୋ ସେଥିପାଇଁ ଚନ୍ଦ୍ରଗୁପ୍ତ ମୋର୍ୟ ଯାହା ବେପାର କରେ, ପୁରା ସେ କେବଳ ଗୋଲଡ କଏନରେ ବେପାର କରେ। ଯାହା ଇଣ୍ଡିଆରେ ଯୋଉ ଜିନିଷ ନବ ତା ବଦଳରେ ଆମକୁ ଗୋଲଡ କଏନ ଦବ ବୁଝିପାରଛ? ସେତେବେଳେ ସେ ଗୋଲଡ କଏନ ପ୍ରଚଳନ କରୁଥିଲା। ବର୍ତ୍ତମାନ ଯଦି ମାନ ଚନ୍ଦ୍ର ଆ ଇଂରେଜ ମାନେ ଯଦି ନ ଆସତା ଭସ୍କୋଡାଗାମା ଯଦି ନ ଆସିଥାନ୍ତା ବୁଝିପାରୁଛ?
ଆଁ।
ଭାସ୍କୋଡା ଗାମା ଯଦି ନ ଆସିଥାନ୍ତା ଇଂଲମଣ୍ଡ ଇଙ୍ଗ୍ ମାନେ ଇଂଲଣ୍ଡ ବାଲା ବି ଖୋଜିକି ପାଇନଥାନ୍ତେ ଆମ ଭାରତ। ବୁଝିପାରୁଛ? ମାନେ ଆମ ଆମ ମାନେ ଭା ମାନେ ବର୍ତ୍ତମାନ ଆମ ଯୋଉ ଟଙ୍କିକିଆ କଏନ୍ ଯଉ ୟୁଜ କରୁଛେ, ବୁଝିପାରୁଛ।
ହଁ।
ସେ ଟଙ୍କିକିଆ କଏନ ଜାଗାରେ ଆମେ ମାନେ ମାନେ ଆମର ମାନେ ସେ ସେ କଏନ ର ଓଜନ ଥିଲା କେତେ ଜାଣିଛ ଟି ସେ କଏନ ର ଓଜନ?
କେତେ?
ସେ କଏନ ର ଓଜନ ଥିଲା ପଚିଶି ଗ୍ରାମ୍।
ପଚିଶି ଗ୍ରାମ ଥିଲା?
ଆଉ ସେ କଏନ ଓଜନ ଥିଲା।
ଫ୍ରୀ ୟୁଏଇରି।
ସେ କଏନ ର ଓଜନ ଥିଲା ପଚିଶି ଗ୍ରାମ୍। ମାନେ ଯୋଉଠି ଆମ ଦଶ ଗ୍ରାମ କୁ ଯୋଉ ଯେ ଶ ଲକ୍ଷେ ଷାଠିଏ ହଜାର ଦେଇକି ଗୋଟା କଏନ ର ମୂଲ୍ୟ ଥିଲା ବର୍ତ୍ତମାନ କେତେ ହିଁତାନୀ ହେବଣି।
ଭାଇ ଗୋଟା ଦିଟା ନୁହଁ ଦଶଟାଖଣ୍ଡେ ମିଳିଯାଇଥିଲେ ଶାନ୍ତି ମାଲାମାଲ୍ ନା?
ମାଲାମାଲ ତ ସେ ନାଇଁ ମାଲାମାଲ ହେଇନଥାନ୍ତା। ଯଦି ସୁନା ଯଦି ସେତେ ଭାରତରେ କମ କମ୍ ଅଛି ବୋଲି ତ ଏତେ ରେଟ୍ ହେଲା ନା
ଅ ଯେତେ ଜିନିଷ କମିବ ସେତେ ଜିନିଷ ର୍
ରେ ଭାଲୁ ବଡ ଶୁନୁଣ ସେ ସେ ସେ ସେଇଠୁୁ ତାପରେ ସେଇଠୁ ଯେମିତି ମାନେ ମାନେ ଯେମିତି ଗୋଲଡ କଏନ ଯେତିକି ମାନେ କଣ କହିଲ? ସେଇଠୁ ଇଏ ମାନେ ମାନେ ଭାସ୍କଡାଗାମା ଦେଖିଲା ଯେ
ହଁ।
ଯେ ମାନେ ଏତେ ଚାଲାକ, ଯେ ଯାହା ବେପାର ବାଣିଜ୍ୟ କରୁଛନ୍ତି ସବୁ ଗୋଲଡ କଏନ ରେ ବେପାର କରୁ ସବୁ ଗୋଲଡ କଏନ୍ ବେପାର ବାଣୀ ମାନେ ବାଣିଜ୍ୟ କରୁଛନ୍ତି। ଆମ ଦେଶରେ ବି ଏତେ ସୁନା ନାହିଁ ଯୋଉଠି ଭାରତର ଅଛି। ଭାରତର କୋଣ ଅନୁ କଣ ବୁଲି ଓଡ଼ିଶା ବି ଆସିବ ଯୋଉ ଏ ରଳ ଭାର ଭାସ୍କୋଡ଼ାଗାମା ବୁଝିପାରୁଛ ହଁ। ଓଡ଼ିଶା ବି ଆଇଛି ସେଇଠୁ ଟୋଟାଲି ସବୁ ଓ ଓ ମାନେ ମାନେ ଓଡ଼ିଶାରେ ବି କମ୍ ସୁନା। ଓଡ଼ିଶାରେ ଆମର ଯୋଉ ଖୋର୍ଦ୍ଧା ରାଜା ହେଲା ଭରତ କୁମାର ଖୋର୍ଦ୍ଧା ରାଜା ଖୋର୍ଦ୍ଧା ରାଜା ସେ ପନି ତା ରାଜା ବୁଝିପାରଲ ପବନା ପୁଅ ସେଠୁ ସେଠୁ ମାନେ କଣ କହିଲ ସବୁ ଏରିଆରେ ପା ଖାଲି ସୁନା ହିଁ ସୁନା ଭାରତରେ।
ଓ ହୋ, ହୋ।
ସେଇଠୁ ତାପରେ ମୋ ମନ୍ଦିରରେ ସୁନା ଘଣ୍ଟି ସୁନା କବାଟ ସୁନା ମାନେ ସମୁ ଠାକୁରଙ୍କର ଏବେ ଯୋଉ ସୁନାବେସ ହେଇଛି ସେ କିଛି ନୁହଁ। ଏବେ ଯୋଉ ଠାକୁରଙ୍କୁ ଯୋଉ ଏ ଏବେ ଯୋଉ ସୁନାବେଶ ଲଗଉଛନ୍ତି, ଯୋଉ ମନ୍ଦିରରେ ଯୋଉ ସୁନାବେଶ ଯୋଉ କରୁଛନ୍ତି ସେ କିଛି ନୁହଁ, ସେ କିଛି ନୁହେ ସେ ସୁନାବେଶ।
ଶୁଣିଲ ଏ ଯୋଉ ଯୋଉ ରଥଯାତ୍ରା କେବେ ଅଛି ଏକା?
ରଥ ଯାତ୍ରା ଜୁଲାଇ ମାସରେ ଶୁନୁ ଅଛି ରଥଯାତ୍ରା ଆଉ କଣ ଶୁଣ? ଯିବା ନାଁ କଣ କହୁଛ ହଁ ଯିବା ଦେଖିଆ କଣ ହଉଛି ହେଲା ଶୁଣ କଣ ଶୁଣ
ହଁ କହୁନ କୁହ।
ସେଇଠୁ ତାପରେ କଣ ହେଇଛି ନା ସେଇଠୁ ଇଏ ଯୋଉ ସୁ ସୁ ସୁନା କଣ ନି ଯୋଉ ସୁ ଡିଲ୍ କର୍ ମାନେ କରନ୍ତି।
ନା।
ଭାସ୍କୋଡାଗାମାର ଲୋଲୁପଦୁଷ୍ଟି ପଇଲା ସେଠାରେ।
ଲୋଲୁପ ଦୃଷ୍ଟି ସେ କି ଦୃଷ୍ଟି ସେ କୋଉ ପକାର ଦୃଷ୍ଟି ଟି?
ସିଏ ଅଶି ହେଟା ଖାଣ୍ଟି ଓଡ଼ିଆ ଟା ଓଡ଼ିଆ ୱାର୍ଡ଼ ଟା ଏଟା ହେଲା ଯାଇଁଲ ଭାସ୍କୋଡ଼ାଗାମାର ଲୋ ଲୋଲୁପ ଦୃଷ୍ଟି ପଇଲା ବୁଝିପାରୁଛ? ଭାସ୍କୋଡ଼ାଗାମା ର ଲୋଲୁପ ଦୃଷ୍ଟି ପଇଲା। ସେଇଠି ତାରେ ସୁନା ଉପରେ ପଇଲା କହିଲା ଇଏ ଭାରତ ନୁହଁ ଇ ଏ ମାନେ ଏ ଭାରତ ନୁଏ ଏଇ ଯୋଉ ସୁନା ଖଣି।
ସେଇ ଭାସ୍କୋଡ଼ାଗାମା ଦେଲେଟି ନାଁ ଦେଲା ସୁନା ଚଢ଼େଇ।
ସୁ ସୁ ସୁନା ଚଢ଼େଇ ଦେଇଥିଲା, ବୁଝିପାରୁଛ ସେ ସେ ସେଇ ମାନେ
ସେଇଠୁ ସେଇଠୁ ସେ ଭାସ୍କୋଡ଼ାଗାମାଠୁ ଶୁଣିକି ଶୁଣିକି ଇ ଇଏ ଇଂଲଣ୍ଡ ବୋଧେ ପଳି ଆଇଛି ଯା ହୋଉ ସୁନା ମାନେ ଚାଲ ଚାଲ।
କଣ ହେଇଛି ଶୁଣ ଟିକେ କ ଷ୍ଟୋରି ଟା ଏତେ ଏ ପର୍ଯ୍ୟନ୍ତ ମାନେ ସରି ନେଇଁ। ସେ ସେଇ ସେ ସେଇଠୁ ସେଇଠୁ କଣ ହେଇଛି କହିଲ? ସେଠି ସେଠି ମାନେ ମାନେ ସେମିତି ସେଠୁ ଗଲା ଯେତେବେଳେ ଭାସ୍କୋଡ଼ାଗାମା ଯେତେବେଳେ ପହଞ୍ଚିଲା।
ହୁଁ।
ଯେମିତି ଆସିଥିଲା ଗଭୀର ସମୁଦ୍ର ଦେଇକି। ହେଲା ସେ ତାର ଗୋଟେ ଆ ଗଲା, ସେଇ କଷ୍ଟ ଝଡ଼ି ବର୍ଷା ସଇକି ପହଞ୍ଚିଲା ଯେତିକି ଲୋକ ଥିଲେ ସେତିକି ଲୋକ ବଞ୍ଚିଥିଲେ, ତାରୁ ଆହୁରି ଅଧା ଲୋକ ଖାଲି ହେଇଗଲେ।
ମାନେ କଁ ଜାହାଜରୁ
ଜାହାଜରୁ ଆହୁରି ଅଧା ଲୋକ ମରିଗଲେ, ଭାସ୍କୋଡ଼ାଗାମା କିନ୍ତୁ ବଞ୍ଚିଲା ବଞ୍ଚିଲା।
ଓହୋ।
ଯାଇଲା ଗଲା ବେଳକୁ ପଚାଶ ଷାଠିଏ ଜଣ ଲୋକ ଥିଲେ।
ପଚାଶ ଷାଠିଏ ତ ଧୂଷ୍ଟା ଭାଇ ଇଣ୍ଡିଆ ଭାରତରେ ପହଞ୍ଚିଲା ବେଳକୁ ପଚାଶ ଷାଠିଏ ଥିଲେ। ବାପ ପର୍ତୁଗାଲକୁ ପହଁଚିଲା ବେଳକୁ କୋଡ଼ିଏ ପଚିଶ ବୋଧେ ହେଇଯାଇଥିବେ।
କୋଡିଏ ପଚିଶ ଧନ୍ୟ ତିରିଶ ଲୋକ ଧର ଧନ୍ୟ ହେଲା।
ହଁ ବାସ୍କୋଡ଼ାଗାମାକୁ ନେଇକି ଏକତିରିଶି। ସିଏ ଗୋଟେ ଚୈତା ନା।
ଚଇତ ନୁହଁ ସିଏ ହଉଛି କହିବାକୁ ଗଲେ ଗୋ ଗୋଟେ ଭାରତର ଭଗବାନ ଆସିଥିଲେ ଖୋଜିବାକୁ ବୁଝିପାରୁଛ, ରାକ୍ଷସ ରାକ୍ଷାସ।
ହଁ ରାକ୍ଷସ କହିଲେ ଚ଼ଳେ, କାଇଁ କହିଲ ନାଇଁ ସବୁ ସବୁ। ସବୁ ଜିନିଷ ସେପା ଦେଖେଇ ଦେଇ ପଳେଇଲେ ଇଏ ସମସ୍ତ ଙ୍କୁ ଚାଷି କି ଭା ଭାରତ ଉପରେ ନଜର କଲେ ଆଉ ତ ତାର କୋଉ କୋଉ ଦୃଷ୍ଟି ପକେଇ ଦେଇଥିଲା।
ଲୁ ଲୁଲୁପଦୃଷ୍ଟି।
ଲୁଲୁପଦୃଷ୍ ସେଇ ସାହାସେଉ।
ସିତ କରା ଗଲା ଦେଖିଲା ସେଠି ଯେମିତି ମାନେ ସବୁ ଯେମିତି ଆମର ଯେମିତି ଭାରତ ମାନେ ଯୋଉ ଆରବ କଣ୍ଟ୍ରିର ସବ ମସଲା ସବୁ କିଣିକି ୟୁରୋପ କଣ୍ଟ୍ରି ପୁରା କାଙ୍ଗାଳ ହେଇ ପଡିଥିଲା ବୁଝି ପାରୁଛ। ଆଉ ଯଦି ନ କିଣିବେ ଖାଇବେ କଣ? ସେ ଗୋଲ୍ଡ କଏନ୍‌ ପଛରେ ଥାଉ ଗୋଲଡ କଏନ୍ ପଛରେ ଖାଇବା ଜିନିଷ ଆଗରେ ବୁଝିପାରୁଛ।
ଓ।
ଜାଣିଲ ଟୁଟୁ ବାବୁ! ଆସ୍‌ ତାପରେ ସେଇଠୁ ଯେମିତି ମାନେ ଯେମିତି କଣ ହେଇଛି କହିଲ? ଅଂ ମାନେ ଯଦି ଫାଷ୍ଟରେ ଯେମିତି ପହଞ୍ଚିଛି ବୁଝିପାରୁଛ।
ହୁଁ।
ଏମିତି ବେପାର କଲା ସେ ଯୋଉ ଜିନିଷକୁ ୟୁରୋପ କଣ୍ଟ୍ରିରେ ହେଲା ମାନେ ମାନେ ଖାଲି ୟୁରୋପକୁ ମାନେ ଆର ଆ ମାନେ ଆରବ କଣ୍ଟ୍ରି ବାଲାଙ୍କୁ ଫେରଇଦେଲା ସେ ସିଏ ଫେରଇ ଦେଲା।
ତମେ ତମ ଯାଅ ଆମେ ତ ମସଲା ଦରକାର ନାହିଁ। ଆମେ ମସଲା ନେଇକି ଆଇଛୁ।
ତମ ମସଲା ଆମକୁ ଦରକାର ନାହିଁ। ସେଇଠୁ ଫେରଇଦେଲା ହେଲା।
ଦେଇଲ।
ଇଏତା ଇଏତା ମସଲା ଇଏଗଲା ବ୍ୟବସାୟ କଲା।
ଟୋଟାଲି ୟୁରୋପ କଣ୍ଟ୍ରି, ଜର୍ମାନୀ, ଇଟାଲିୀ, ଫ୍ରାନ୍ସ ଏ ସେଉଠୁ ପର୍ତ୍ତୁଗାଲ ଟୋଟାଲି ଟୋଟାଲି ଏରିଆ କଭର କଲା। ଆଉ ବିକିଲା ଲଙ୍ଗଳ ଯେତିକି ପଇସାାରେ କିଣିଥିଲା ହେଲା। ଯେ ଯେତିକି ପଇସାରେ କିଣିଥିଲା
ସେ ଜାହାଜ ଯୋ ଭାଙ୍ଗ ଭୋ ଭାଙ୍ଗି ଭୁଙ୍ଗି ଯାଇଥିଲା ସେ ଜାହାଜ ଖର୍ଚ୍ଚ ଯାଇକି
ଉଁ।
ଠିକ ଠିକ ଦ୍ଭାବରେ ମତେ ଆଉଥରେ ଫୋନ କର।
ଅ ହଉ।